ହ୍ୟାଲୋ ହଁ କଣ କରୁଚ? ଏନା ବସଚି ଖାଇ ଖାଇସା ମୁଁ ଏଇଠି ଶୋଇଚି ଆଉ। କଣ ଆଉ କଇବି ତମେ ଖାଇସାରିଲଣି?
ହୁଁ।
କଣ ଖାଇଲ?
ପରଟା ଆଳୁ ଭଜା।
ଆରେ ବା। ବା ଏ ସିମେଇ ତ ମୋ ଫେବରାଇଟ, କେମିତି ସିମେଇ ତିଆରି କଲ?
ଟିକେ ଫାଷ୍ଟ ଭ କରେ ଭଲ ଲାଗେ ନା ଭଲ ଲାଗେନି।
ହଁ ଭଲ ଲାଗେ।
ହଁ ସେଟା ଅପସନାଲ ଘିଅ ରେ ଭାଜିଲେ ଟେଷ୍ଟ କିନ୍ତୁ ଭଲ ଆସେ। ଅ ଘିଅରେ ସିମେଇ କୁ ଭାଜି ଦବ ହାଲକା ତାପରେ ତାକୁ କାଢି ଦେଇ ଅ ସେଇ ଘିଅରେ ତେଲ ତେଲ ସରି ତେଲ ନୁହେଁ ଘିଅରେ କ୍ଷୀର ଅଁ କ୍ଷୀର ଆଉ ତେଜପତ୍ର ଆଉ ଗୁଜୁରାତୁ ଆଉ ଦେଇକି ତାକୁ ଘାଣ୍ଟିବ ଘିର କ୍ଷୀର ଟାକୁ ଭଲସେ
ହଁ।
ତାପରେ ସେଟା ଭଲସେ ଫୁଟି ଆସିଲା ପରେ ଚିନି ଦବ ଚିନି ଆଉ ଲୁଣ ଲୁଣ ପକେଇବ ସେଟାକୁ ବହୁତ ଭଲସେ ଫୁଟାଇଲେ ତାର ଇଏ ଟେଷ୍ଟ ଭଲ ଆସେ। ମାନେ କ୍ରିମି କ୍ରିମି ଲାଗିବ। ସିମେଇଟା ତ ସେଟା ଭଲ ସେ ଫୁଟି ଆସିଲା ପରେ ତାପରେ ଏ ସିମେଇଟାକୁ ଯୋଉ ଭାଜିକି ରଖିଥିଆ ଆମେ ଘିଅରେ ସେଟାକୁ ପକେ ଇ ଦବା ତାକୁ ଘାଣ୍ଟି ଘାଣ୍ଟିବା ଟିକେ ମାନେ ଇଏ ଥିବ ନାଇଁ ତ ସିମେ ଟା ଜଲ୍ଦି ବସି ଯାଏ ମୋଟା ହେଇଯାଏ ଥିକ ହେଇଯାଏ। ତ ଟିକେ ପାଣି ଥିବ ତାକୁ ବନ୍ଦ କରି ଦବ ଚିମୀ ଫୁଟିଗଲା ପରେ। ତାପରେ ତା ପାଞ୍ଚ ମିନିଟ୍ ପରେ ଖାଇବ ଆଉ।
ଆଉ ଚିନି କେତଳେ ପକେଇବ?
କହିଲ ଫୁଟିଲା ବେଳେ ଚିନି ଆଉ ଲୁଣ ପକେଇବ ତମକୁ ଶୁଭା ଗଲାନି କି କ୍ଷୀର ଟା ଫୁଟିଲା ବେଳେ ଚିନି ଆଉ ଲୁଣ ପକେଇବ।
ଠିକ୍ ଠିକ୍ ଠିକ୍।
ତତେ କାଜୁ ପକେଇବା ଚାଁହବ କାଜୁ ପକେଇପାରିବ।
ମତେ ଏମିତି କାଠୁଆ ହେଲେ ଭଲ ଲାଗେନି ପୁରା ପାଣି ପାଣି ହେଇଥିବ ଭଲ ଲାଗେ।
ହଁ ତ ତମେ ତମ ହିସାବ ତାପରେ ସିମେଟାକୁ ଇଏ କରିବ ଆଉ।
ହ ହଁ।
ହୁଁ। ଆ ତମେ କଣ ଖାଇଲ?
ମୁଁ ଏପର୍ଯ୍ୟନ୍ତ କିଛି ଖାଇନି ଆଜି।
ଓ ହୋ।
କିଛି ପ-ନା କିଛି ହେଇନି। ତିଆରି ଯିବି ବାହାରେ କଣ ଟିକେ ଖାଇଦେବି ଆଉ।
ଓହୋ, ବାହାର ଜିନିଷ ସକାଳୁ ଖାଇବାକୁ ତୁମକୁ ଭଲ ଲାଗେ?
ଆ, ଘରେ କିଛି ହେଇନି ଆଉ କଣ କରିବା?
ବାହାର ଜିନିଷ କଣ ଖାଇବାକୁ ତୋମକୁ ଭଲ ଲାଗିବ ସେ ସକାଳୁ?
ବରା ତରକାରୀ ନହେଲେ ଇଟଲି ତରକାରୀ।
ହୁଁ।
ତୋମର?
ମୋର ଉପମା।
ଉଁ, ହୁଁ, ହୁଁ।
ବଢିଆ ଆଉ।
ହୁଁ, ଆଉ ଆଜି ମନିଙ୍ଗ ରେ କଣ କରୁଥିଲେ ଏତେବେଳ ଯା?
ଶୋଇଥିଲି ବା
ଓ ହଁ।
ନଅଟାରେ ଉଠିଲି ମୁଁ।
ଓ ହଁ। ହ ହୁଁ, ଆଉ ଆଜି ଲଞ୍ଚ ପ୍ରିପାରେସନ୍ କଣ ଆଜି ତୁମର?
ଆଜି ଅଣ୍ଡା ତରକାରୀ କୁୁ ଭାତ।
ଓହୋ, ଅଣ୍ଡା ତରକାରୀ? ସେଟା ତୋମକୁ ଆସେ ନା?
ହଁ ଅଣ୍ଡା ତରକାରୀ ଆସେ।
ଟିକେ କହିଲ କେମତି ବନିଆ ହୁଏ ଅଣ୍ଡା ତରକାରୀ ତୁମ ଷ୍ଟାଇଲ୍ ରେ?
ଫାଷ୍ଟ ଅଳ୍ପ ତେଲ ନେଇ ଅଣ୍ଡାକୁ ଭାଜିଦବା।
ଅଣ୍ଡା ସିଜା ହବନି?
ଆରେ ହଁ ଅଣ୍ଡା ଫା ସିଜେଇବ।
ହଁ, ହଁ।
ମାନେ ସେଇଟା ତ ସିଜେଇବ ନା ଅଣ୍ଡା ତ କଣ କରିବ ନା ତାକୁ ସିଜେଇବ।
ନାଇଁ ନାଇଁ ଆଉ କିଛି ଲୋକ କରନ୍ତି କି ଅଣ୍ଡା ଫଟେଇକିରି ସେଟା ଯୋଉ କରନ୍ ତି ପନିର୍ ଷ୍ଟାଇଲ୍ ରେ।
ସେଇଟା ଅଲଗା ହେଇଗଲା। ସେଇଟା ଆସିବନି ମୋତେ।
ଓ ହଁ।
ଫାଷ୍ଟ ଅଣ୍ଡାକୁ ସିଜେଇବ ପାଣିରେ ବଏଲ୍ ହେଲା ପରେ ତା ଚୋପା ଛଡେଇବ।
ହୁଁ।
ଦେନ୍ ତାକୁ ଅଳ୍ପ ତେଲରେ ଭାଜିଦବ।
ହଁ।
ଭାଜି ସାରିଲା ପରେ ତକୁ କାଢିକି ରଖିଦବ।
ହଁ।
ଦେନ୍ ଏ- ଏପଟେ ଆମେ ପିଆଜ କୁ ଛୋଟ ଛୋଟ କରି କାଟିଦବା। ଲଙ୍କା କୁ କାଟିଦବା, ଅଦା ରସୁଣ କୁ ପେଷ୍ଟ କରିଦବା। ଟମା- ଅ ଟମାଟୋ କୁ ଛୋଟ ଛୋଟ କରି କାଟିଦବା।
ହଁ।
ତାପରେ ଆମେ କଣ କରିବା ଗୋଟେ ଅ, କରେଇରେ ତେଲ ନେଇକି
ହୁଁ।
ସେଥିରେ ସବୁ ପିଆଜ ଫାଷ୍ଟ ଜିରା ଫୁଟଣ ପକେଇବା। ତାପରେ ପିଆଜ। ତାପରେ ସେଥିରେ ଟମାଟୋକୁ ପକେଇକି ତାକୁ ଘାଣ୍ଟି ଯିବା ତାପରେ ଧୀରେ ଧୀରେ ଲୁଣ ସ୍ଵାଦ ଅନୁସାରେ ପକେଇବା ହଳଦୀ ଲଙ୍କାଗୁଣ୍ଡ କାଶ୍ମୀର ଲଙ୍କା। ଚିକେନ୍‌ ମସଲା ନହେଲେ ଏଗ୍ ମସଲା ବି ମିଳୁଛି। ଆଉ ସବୁ ପାଉଡର ମ୍ୟାଗି ମସଲା ଯଦି ଥିବ ମ୍ୟାଗି ମସଲା ସବୁ ପକେଇକି ତାକୁ ଘାଣ୍ଟିବା।
ହୁଁ।
ଦେନ୍ ସେଇଟା କସିଲା ପରେ ତାକୁ ବହୁତ ସମୟ କସିଲା ପରେ
ହୁଁ।
ତାପରେ ସେ ଅଣ୍ଡା ଟାକୁ ପକେଇବା। ତ ତମ୍ ତମେ କଷା କରିବାକୁ ଚାହୁଁଛ ପାଣି ପକ ଅଧିକା ଦବନି। ଆଉ ଯଦି ଝୋଳ ରଖିବାକୁ ଚାହୁଁଛୁ ତାହେଲେ ପାଣି ଦେଇକି ତାକୁ ପୁଣି ବଏଲ୍ କରିବ ଆଉ।
ଆଳୁ ପକେଇ ହବନି।
ହଁ ଆଳୁ ପକାବନି କେବଳ ଅଣ୍ଡା।
ହଁ। ଖାଲି ଓନ୍‌ଲି ଅଣ୍ଡା ରେ ହବ।
ହଁ।
ସେ ଅଣ୍ଡା ଟା କଟା ହେଇକି ଯେତେଳେ ମାନେ ତରକାରୀ ହବ ନା ପୁରା ଗୋଟା?
କାଲି ଆସିବୁ? ହଁ କୁହ?
ମୁଁ କହିଲି ଅଣ୍ଡା ଟା ଗୋଟାରେ ତରକାରୀ ହବ ନା ତାକୁ କଟା ହେଇକିରି
ନା ନା ଗୋଟା ଗୋଟା କରିବ ନା ଫାଳ ପାଇଁ କରିବ?
ହଁ ହଁ।
ଫାଳ କାଇଁ କରିବ?
ଓହୋ।
ତମେ କଣ ଫାଳେ ଖାଇବ ନା କଣ ଗୋଟା ଖାଇ ଗୋଟେ ଖାଇବ ଟି।
ଏ ନା ସେମିତି ଯୋଉ ଫାଳ ଫାଳ କଟା ହେଇକି ତରକାରୀ ହୁଏ ନା।
ନା ନା ଆମର ଗୋଟା ହବ ଏତେ କଣ ମୁଁ ରୋଷେଇରେଷେଇ ରୋଷେଇଆ?
ହୁଁ ହୁଁ ଭାଇ କିଛି କିଛି ଜାଣିଚ ଆଉ।
ହଁ ନର୍ମାଲ ଯେମିତି ଦିନ୍ ଲାଇଫ୍ ଚାଲିଯିବ ସେମିତି ଆଉ।
ହୁଁ ହୁଁ ତାହେଲେ ତୁମକୁ ସବୁ କିଛି ନା କିଛି ରୋଷେଇ ଜଣା ଅଛି।
ହଁ।
ହୁଁ ଏଗ୍ ଫ୍ରାଏ ରାଇସ୍‌ ଆସେ ତୁମକୁ?
ଏ ଫ୍ରାଇଡ୍‌ ରାଇସ୍‌ ହଁ ଆସେ।
ହୁଁ ସେଟା ଟିକେ କହିଲେ ମୋର ଟିକେ ଇଚ୍ଛା ଅଛି ଏମିତି ବନେଇ ଖାଇବା ପାଇଁ।
ଏଗ୍ ଫ୍ରାଏଡ୍‌ ରାଇସ୍‌ ଫାଷ୍ଟ ଆମେ ସେମ୍ ଏଗ୍ କୁ ବଏଲ୍ କରିବା।
ହୁଁ।
ନା ଏଗ୍ କୁ ବଏଲ୍ କରିବାନି ଏଥର ଆମେ ଏ ହୁଁ ଙ୍କ ଗୋଟେ ଗ୍ଲାସ୍ ରେ ତାକୁ ଫ ଫଟେଇକି ଫଟେଇବା ସେଥିରେ ପିଆଜ ହଳ ଦି ଲଙ୍କା ଗୁଣ୍ଡ ସବୁ ପକେଇକି ତ ତାକୁ ଗ୍ରାଉ ଟିବା ଘାଣ୍ଟି ସାର୍ଲା ପରେ ଅଳ୍ପ ତେଲ ପକେଇକି ତାକୁ ଭୁଜିଆ ଭଳିଆ କର୍ଦବା। ଭଜା ତାକୁ କାଢି ଦବା
ହୁଁ।
ଯେନ୍ତି ସବୁ ଏଗ୍ ଫ୍ରାଇଡ୍ ଧରିତ୍ର ସବୁ ପରିବା ପକବାକୁ ଚାହୁଁଥିବ ସବୁ ପକେଇବ ତା ତାପରେ ପରିବା ସବୁ କାଟିଦବା ପିଆଜ ପଞ୍ଚା କଞ୍ଚା ଲଙ୍କା। ତାପରେ ଆଉ କଣ ପଡେ ଏଗ୍ ଫ୍ରାଇଡ୍ ରାଇସ୍ ରେ ପରିବା ଯୋଉ ଗାଜର୍ ଫାଜର୍ ଗାଜର୍ ଟମାଟର୍ କ୍ୟାପସିକମ୍ ସବୁ କାଟିଦବା ଗୋଟେ ଜାଗାରେ ତାକୁ ରଖିଦବା ଆଉ ଆଉ ଗୋଟେ ଜାଗାରେ ଆମେ ଭାତ ବସେଇ ଦେଇଥିବା ଯୋଉ ବିରିୟାନୀ ଚାଉଳ ଯୋଉଟା ସେଟା ବସେଇ ଦେଇକିରି କି ତାକୁ ବଲ୍ କରିଦେଇଥିବା।
ହୁଁ।
ତାପରେ ଏସବୁ କାଟି ସାର୍ଲା ପରେ ତାକୁ ତେଲରେ ଭାଜିବା ଅଳ୍ପ ତେ ଅ ଟି କିଏ ଅଧିକା ତେଲ ଦିଆଯିବ କାରଣ ପରିବା ସବୁ ଭଜା ହବ ପରିବା ସବୁ ଭଜା ହବ। ଭାଜି ସାଇଲା ପରେ
ସେ ଯୋଉ ଚାଉଳକୁ ସେ ଯୋଉ ଆମେ ଚାଉଳ ଯୋଉ କରିଥିବା ତାକୁ ସେଥିରେ ଘାଣ୍ଟି ଦବା ତେଲରେ
ହୁଁ।
କାଟିକି ତାକୁ ଫ୍ରାଏଡ୍ ଭଳିଆ କରିବ ଦେନ୍ ତା ଥିରେ ଯୋଉ ଭୁଜିଆ କ ତୁ ସେଟା ପକେଇବୁ ଆଉ ହେଇଗଲା ଏଗ୍ ଫ୍ରାଇଡ୍ ରାଇସ୍।
ଆଉ ଶସ୍ ଫସ୍ କିଛି ଆଣୁ।
ହଁ ସସ୍ ଲାଷ୍ଟ୍ରେ ଗାନେସିନ୍ ବାହାର କରିବ ଧନିଆ ଯୋଉ କଣ ସେ ପତ୍ର କହନ୍ତି? ଧନିଆ ପତ୍ର ପକେଇବ ସସ୍ ପକେଇବ ମତେ ତ ସସ୍ ଭଲ୍ ଲାଗେନି। ପକାଇନି କେବେ।
ସୋୟା ସସ୍।
ହଁ ସୋୟା ସସ୍ ଆଗୁରୁ ଟିକେ ନାକୁ ଅଳ୍ପେ ବେଶୀ ନୁହେଁ। ଟିକେ ମାତ୍ର। ସୋୟାବିନ୍ ବି ପକେଇ ପାରିବ ଟେଷ୍ଟେ ଆସିବ।
ସେ ସବୁ ହବ।
ହଁ।
ଏତ ପୁରା ପ୍ରୋଟିନ୍ ହେଇଯିବ।
ହଁ।
ଏଇଟା ତୁମେ ଏ ମାନିଚ ନା ଅଁ କିନ୍ତୁ ବନେଇନ?
ବନେଇଚୁ ନା।
କେଥର ବନେଇଚ?
ଥରେ ଦି ଥର।
ଟେଷ୍ଟ୍ ପୁରା ଟେଷ୍ଟ୍ ଥାଏ ଟେଷ୍ଟି ଥାଏ?
ହଁ ଟେଷ୍ଟ୍ ଥାଏ।
ଉଁ ହୁଁ।
ସ୍କାନ ହେବନି।
ନାଇଁ ନାଇଁ ମାନେ କାହାକୁ ଖାଇବାକୁ ଦେଇଛ ନା ଖାଲି ନିଜେ ଖାଇଛ ସେଇଟା କହୁଛି।
ନା ମୁଁ ନିଜେ ଖାଲି ଖାଇଛି।
ଖାଲି ନିଜେ ଖାଇଛ ବୋଲି ଟେଷ୍ଟି ଲାଗେ ଅନ୍ୟ କାହାକୁ ଦେଇନ।
ହୁଁ। ଅନ୍ୟ ଖ କେହି ମୋ ଖାଇବା ଉପରେ ଭରସା କରନ୍ତିନି କେହି ଖାଆନ୍ତିନି। ସେଥିପାଇଁ ମୁଁ ନିଜେ କରେ ନିଜେ ଖାଏ କାହାକୁ ଭଲ ଲାଗେନି।
କାହାକୁ ଭଲ ଲାଗେନି?
ହୁଁ।
ଅ ହଁ।
କେହି ବିଲିଭ କରନ୍ତିନି।
ତମେ ଏତେ ଭଲ ରୋଷେଇ କରିପାର ବୋଲି।
ହଁ।
ହୁଁ। ଠିକ୍ ଅଛି ଆଉ ତୁମ ଘର ଆଡକୁ ଗଲେ ତୁମେ ବନେଇକି ଖାଇବା କରିକି ଦବ ଆଉ।
ହଁ।
ଯୋଉଟା ତୁମ ଫେବରେଟ ସହଜରେ କରିପାରିବ। ସେଟା କରିକି ଆଣିକି ଦବ ଆଉ।
ହଁ ନିଶ୍ଚିତ।
ହୁଁ ଆଜି ତାହେଲେ ଅଣ୍ଡା ତରକାରୀ ହଉଛି ତୁମର।
ହଁ।
ହଉ। ଆଉ ବୁଲାବୁଲି ପାଇଁ ଆଜି କୋଉଠି କିଛି ଜାଗା ନାହିଁ?
ନା ନା ଆଜି କୁଆଡେ ଯିବାର ନାଇ ଘରେ ରହିବାର ଅଛି।
ହଉ ଠିକ ଅଛି। ଆଜି ତ ସମୟ ହେଇଗଲାଣି ନେକ୍ସଟ୍ କଲରେ କଥ୍ ଥା ହବା।
ହଁ ହୁଁ।
ରଖୁଛି।
ହଁ।